ହାଲୋ ହାଲୋ ହଁ ଭାଇ ଶୁଭୁଛି
ହଁ ହଁ ଶୁଭୁଛିୁ।
ହଉ ଆଉ ଭାଇ ସବୁ ଭଲ
ହଁ ଭଲ ଅଛି ଆଉ ଆଉ କଣ କରୁଚ?
ମୁଁ ଏବେ ଜଷ୍ଟ ମତେ ଟିକେ କାମ ଥିଲା ତ କରୁଥିଲି ତ ଆପଣଙ୍କ ସାଙ୍ଗରେ ଦେଖା ହବା ପାଇଁ
ଏବେ କଣ କରୁଛ?
ମୁଁ ଏବେ ବିଟେ ଫାଇନାଲ ଇା ଇା ଆଉ
ଓ ହ।
ଆପଣଙ୍କର
ମୋର ଏବେ ସେଇ ପ୍ଲସ ଥ୍ରୀ ଚାଲିଛି ଲାଷ୍ଟ୍ ଇୟର।
ଆଛା।
ହୁଁ।
ଆଉ ସବୁ ଭଲ ହବ ନା
ହଁ ଭଲ ଆଉ କଣ ଖିଆ ପିଆ କଣ କରିଥିଲ?
ଖାଇଥିଲି ସଖାଳେ ତ ସକାଳେ ହେଇଥିଲା ଖାଇଥିଲି ସେଉ ଆଉ ଚିପ୍ସି ଡ୍ରାଏ ଫ୍ରୁଟ୍ ସ ଘରିକା ଓ ତାପରେ ଆସି ଏ ସବୁ କାମଙ୍କା ସାରିକି ତ ଏବେ ବନେଇଥିଲି ଓଟସ୍ ଆଉ ସେଠୁଙ୍ଗା ବନେଇଥିଲି ଖାଇଥିଲି ଆଉ।
ହୁଁ ହୁଁ।
ତ ସେ ସବୁ ଇଏ ସଖାଳୁ ଉଠିକି ତ ଏକୁଟିଆ ରହୁଛି ନା ତ ତ ମେସ୍ ରେ ତ ସେଗୁଡାକ ସବୁ ବନେଇଆକୁ ପଡିବ ନିଜର ଖାଇଆ ତ ଚିନ୍ ଫିନ୍ ଅଛି ତ ସେଥିପାଇଁ ଡାଏଟିଙ୍ଗ୍ ଘା ଟିକେ ଦେଖିବାକୁ ପଡୁଛି ତ ଏମିତି ଆଉ ଆପଣ ଛୁଆବଳୁ କଣ ଖାଇଥିଲେ?
ସକାଳୁ ରୁଟି ଭଜା ଆଉ।
ଆଛା ବଢିଆ ଘରେ ଅଛନ୍ତି ବୋଧେ ନା ଏନ୍ତି
ହଁ ଘରେ ଅଛି। ଆପଣ କଣ ହଷ୍ଟେଲେ ରୁ ହଷ୍ଟେଲେ ରହୁଛ ବୋଧେ?
ହଁ ହଁ ମୁଁ ପିଜି ରେ ଏମିତି ଘର ବୋଲି କି ମେସ୍ ଉ। ହଷ୍ଟେଲ୍ ମାନେ ରୁମ୍ ନେଇଛି ଉ।
ହୁଁ ହୁଁ। ସେଟା କୋଉଠି କଣ କରୁଛ ମିଟିଙ୍ଗ୍?
ମୁଁ ମିଟିଙ୍ଗ୍ କରୁଚି ଭୁବନେଶ୍ଵରରେ ତ ନା ଭୁବନେସ୍ଵରରେ କରୁଛି ତ ସେଇଠି ଅଛ ଏଇ କାଁ ଆଉ ସେଇଠି ଚାଲିଛି। ଆଜ୍ଞା ଅନଲାଇନ ରେ ବି ପଢାପଢି ହଉଛି ତ ଘରକୁ ଯାଇନି ଆଉ। ସେଇଟା ଅଛି ଆ ଖୋଲି ଯିବ ଆଉ ଦଶ ପନ୍ଦର ଦିନ ପରେ। କଲେଜ ଖୋଲିଗଲେ ତ ଦେ ତ ତାହରେ ବି ବୁଲାବୁଲି କରେ ମୁଁ ତାରେ କଣ୍ଟେନ୍ କ୍ରୀୟସନ୍ ବି କରେ। ତ କାବେର ମ ଫ୍ରିନ୍ସର ସୋଲୋ ଟ୍ରାଭେଲର। ତ ସେଥିପାଇଁ ବୁଲାବୁଲି କରେ ସବୁ ତ ସେଥିପାଇଁ ଭଲେଶରରୁ ରହିଲେ ମତେ ପାଖ ହେଇଯାଏ ତ ମୁଁ ଘରକୁ କେବେ ଯାଏ ନାହିଁ ଯେ ତ ସେଥି ପାଇଁ ବୁଲାବୁଲି କର ବନହିଁ ଏମିତି ଆଉ।
ଓହୋ। ଘରେ କିଏ ଏ ସବୁ ଅଛନ୍ତି ମୋର ସେଇ କେବଳ ନର୍ମାଲ। ପତ୍ରୀ।
ଆଚ୍ଛା। ଘରେ ବାପା, ମା, ମୁଁ, ଜେଜେମା, ଭାଇ। ବଡ଼ାପା, ବଡ ମା ଏମିତି ସବୁ ଅଛୁ ଆଉ।
ଆଉ ଭାଇ ଭଉଣୀ କେହି ନାହାନ୍ତି?
ନା ନା ମୁଁ ଏକୁଟିଆଁ ଅଛନ୍ତି ବଡ ପାଇଁ ପୁଅ ଅଛ ସେମାନେ। ମୁଁ ହଉଛି ଏକୁଟିଆ ଆଉ ଆପଣଙ୍କ କଣ?
ମୋର ଭଡ ଭଉଣୀ ଅଛନ୍ତି ଆଉ।
ଆଚ୍ଛା। କ ଚାଲିଛି ଏଇଁଖ ପ୍ଲସ୍ଥ୍ରୀ ପରେ ଆଉ କଣ କରିବେ?
ପ୍ଲସ ଥ୍ରି ପରେ ସେଇ ବ୍ୟାଙ୍କିଙ୍ଗ ଭାବରେ ଚାରିଟା ଡରି ଆଇକି କଣ କରିବା?
କମର୍ସ ରଖିଛନ୍ତି ବୋଧେ?
ହୁଁ।
। ହ ଆଉ କେଠି ବୁଲାବୁଲି କରିବା କିଛି କରିଦେଇନାହିଁ?
କଣ କହିଲେ?
ବୁଲାବୁଲି କରିବାକୁ କୁଆଡେ ଯାଇଛନ୍ତି ସବୁ?
ବୁଲାବୁଲି କରିବା ପାଇଁ ସେଇ ରଜରେ ଯାଇଥିଲି କୋରାପୁଟ ହରିକା ବୁଲାବୁଲି କରିଥିଲି।
ଆଛ ଆଛା ଆଉ ମନ ଅଛା ବର୍ଷା ବର୍ଷା ଦିନ ବି ଅଛି କାଲି ଭାବୁଛି ଯିବି। ।
ହୁଁ ହୁଁ ହଉ। ଆଉ କଣ ପଢାପଢି କଣ କେମିତି ସବୁ ଚାଲିଛି?
ପଢାପଢି ହଁ ଚାଲିଛି ସବୁ ପରୀକ୍ଷା ସଇଲା। ହ ଏପ୍ରିଲ ମାସରେହଁ।
ହୁଁ।
ସରିକି ତାପରେ ପୁଣି ରିଆଡମିସନ ସରିଛି ତାପରେ କଣ? ଏମିତି ଅନଲାଇନ୍ କ୍ଲାସ କରୁଛନ୍ତି । କରି ତାପରେ ସେମିଷ୍ଟର ଏଜ୍ଜମ୍ ହବ ନଭେମ୍ବର ମାସ ଆଡକୁ ଆଉ।
ହଁ ହଁ। ଘର ଲୋକ ସବୁ କେମିତି କଣ ସବୁ ଅଛନ୍ତି କଣ କେମିତି?
ଘରେ ହଁ ଘରେ ସବୁ ଭଲ ଅଛନ୍ତି। ଆଉ ହଁ ସମସ୍ତଙ୍କ ଦେହ ଭଲ ଅଛି ଆଉ ଆପଣଙ୍କର କେମିତି କଣ? ଘରେ ସବୁ କେମିତି କଣ ଅଛନ୍ତି?
ମେସେ ରେ କଣ କେତେ ଜଣ ସବୁ ମିଶିକି ରହୁଛ?
ମେସେ ରେ ତିନି ଚାରି ଜଣ ଅଛୁ। ତ ତିନି ଚାରି ଜଣ ସାଙ୍ଗ ଅଛ ତାଙ୍କ ଭିତରୁ ଯେ ଜଣେ ଅଛି ଆଉ ସମସ୍ତଙ୍କୁବୁ ପଳେଇଛନ୍ତି ଘରକୁ ତ ସେମାନେ ଦି ଜଣ ଦି ଜଣ ଖାଇବା ରୋଷେଇ କରୁଛନ୍ତି ଯେ ନିତେ ଖାଇ ପିକି ରହୁଛନ୍ତି
ଆଜି କଣ ରୋଷେଇ କରିଛ ଖାଇବା ପାଇଁ?
ଆଜି କରିଛୁ ଭାତ, ଚିକେନ୍ କରିଥିଲୁ ଆଉ ଚିକ ଚିକେନ୍ ଆଣିଥିଲୁ କରିବୁ ଆଉ। ନାଇଁ ନାଇଁ କରିବୁ କରିବୁ ଏଇ ଚାଲିଛି କରିବୁ ଆଉ।
ହୁଁ।
ସେଇୟା ସକାଳ ଏ ତ ଇଥିଲା ତ ଏମିତି ଡାଇଟ୍ ଫାଇଟ୍ ବନେଇକି ଖାଇଥିଲୁ ଆଉ କିଛି କରିନି। କରିବ ଆଉ ବାରଟା ବେଳକୁ ରୋଷେଇ ଷ୍ଟାର୍ଟ କରିଥିଲେ ଦିଟା ତିିଟା ବେଳକୁ ସରିବ ଆଉ।
ହଁ, ହଁ।
ସବୁ ଆପଣଙ୍କର କଣ ଖାଇବା ଖାଉ?
ଖାଇବା ତ କଣ ହେଇଛି ଘରେ ହବ ମୁଁ ଜଣା ନାହିଁ।
ହଁ।
ହଁ, ସେଇ କଣ ଭାତ, ଡାଲି ଆଜି କଣ ଅଛି ନନଭେଜ ବାରି କଣ ନନଭେଜ ହେରିକା ହବ କି କଣ?
ଘରେ ସମସ୍ତେ ଭଲ ଅଛି?
ନନଭେଜ ଉପରେ କଣ ହାଲୋ ମୁଁ କହିଲି ନନଭେଜ ଉପରେ କଣ ଭଲ ପାଅ?
ନନଭେଜ ଉପରେ ମତେ ଅଣ୍ଡା, ଅଣ୍ଡା ଆଉ
ହଁ
ଆ ଆପଣଙ୍କର କଣ ଭଲ ଲାଗିବ ଆପଣ ଭେଜ ରେ ତ ଭେଜ ଭିତରେ ପନିର୍, ପନିର୍ ଆଉ ଆଉ କ ସେଇ ପନିର୍ ର ସବୁତାଙ୍କ ଯେତିକି ଆଇଟମ୍ ସବୁ ପନିର୍ ର ଭଲ ଲାଗେ।
ଛତୁ, ଛତୁ
ନାଇଁ ଛତୁରେ ଟିକେ ଆମ୍ୱିଲା ଖାଏନି
ହୁଁ, ହୁଁ, ହୁଁ।
ହୁଁ।
ମୋର ବି ସେଇ ନନଭେଜ ରେ ସେଇ ଚିକେନ୍ ଅଛି ଭଲ ଲାଗେ ଟିକେ। ମାଛ ଟା ଭଲ ସେମିତି ଦିଟା ଆଉ।
ତାପରେ ଚିକେନ୍ ଟା ବି କରିବାକୁ ଟିକେ ଇଜି ଥାଏ। ତ ଯେମିତି ବି କଲେ ଚିକେନ୍ ଟା ବି ଭଲ ଲାଗିବ ତ ସେଇଆ ଏମିତି ସବୁ ଆଉ କଣ ସବୁ ଫାଙ୍କା ଟାଇମ୍ ରେ କଣ କଣ କର ସବୁ?
ଫାଙ୍କା ଟାଇମ୍ ରେ କଣ ସେଇ ସେଇ ତ ପଢ଼ା ଆଉ ଫାଙ୍କା ଟାଇମ୍ ରେ ବି ଆଉ କିଛି ନାହିଁ କେତେବେଳେ କେମିତି କୋଉ ଟିକେ ବୁଲିବାକୁ ପଳାଏ ତାପରେ ସେ ପଢ଼ା
ଯାହେଲେ ତ ଦରକାର ପାଠ ଆଉ କ
ହଁ, ହଁ ସେଇ ତ ଆଉ ମୋର ସେଇ ତମର ସେଇ ବୁଲାବୁଲି ଟିକେ ଭିଡିଓ ଫଟୋ ଏଡିଂ କରୁ ସେଇ ସବୁ ଆଉ
ହଁ।
କରିନୁ ଆଉ ଖେଳାଖେଳି କଣ କରନ୍ତି।
ଖେଳା ଖେଳି କ୍ରିକେଟ୍।
ଆଚ୍ଛା ଗେମ୍ ଫେମ୍ ଖେଳନ୍ତି-ଗେମ୍ ଫେ ଖେଳନ୍ତି?
ଫଲଚି ହଁମ୍।
ଆଚ୍ଛା। ମୁଁ କହିଲି ଗେମ୍ ହେଇରିକା ଯଉ ଖେଳନ୍ତି ନା ଖେଳନ୍ତିନି ମୁଁ କହିଲି
ନାଁ ହଁ ଗେମ୍ ସେମତି ଭଲ ନା ତା ଉପରେ ଏତେ ଇଛା ନାହିଁ ଇଏନେ ଇନ୍ତି ଏ ନରର୍ମାଲ ଗେମ୍ ଅଫ୍ଲାଇନ୍ ଗେମ୍ ଏ ସବୁ ଖେଳି ଆଉ।
ହୁଁ ହ
ହେ ମାନେ କେତେବେଳେ କେମତି ଉଚିତ ମୋବାଇଲ ଫୋବାଇଲ ରିଚାର୍ଜ ସରିଗଲେ ତା ପୂର୍ବ ଦିନ ଇଏ କରିକି
ଆଚ୍ଛା।
କରିକି ନା କିଛି ଦିନ ଖେଳେ ତାପରେ ପୁଣି କରିଦିଏ ଆଉ କିଛି ଦିନ ଗୋଟେ ରେକ୍ ଥାଏ ମୋ ବଲିକି ମୋବାଇଲ କି ମୁଁ ଗ୍ରୁପରେ ବି ଦିଏ।
ହଁ ସେ ମାନେ ବେଶୀ ଟାଇମ ବି ମୋବାଇଲରେ ଏମତି ରହିଲେ ବି ବାହାରେ। ନାଇଁ ମୁଁ ଆଗରୁ ଗେମ୍ ଭିନେ ଖେଳୁ ଥିଲି। ତ ତାପରେ ଯେମିତି କଣ୍ଟେଣ୍ଟ କ୍ରିଏସନ ଲାଇନ ରେ ପଶିଲି ତ ଗେମ୍ ହେଇ ଟିକେ ବନ୍ଦ ଅଛି ତ ବାକି ସାଆଡେ ଟିକେ ଧ୍ୟାନ ଦବାକୁ ପଡୁଛି ଆଉ।
ହଁ ସେଥିରେ କଣ
ସାରେ ଥିମିରେ ନାଇଁ ତ ଯେତିକି ଯେତିକି ପ୍ରମୋସନ ହରିକା ଯେତିକି ମିଳେ ଆଉ ପ୍ରମୋସନ ପଇସା ଯେତିକି ତ ସତିକଏ ଆଉ।
ହୁଁ ହୁଁ ହୁଁ।
ନହେଲେ ତ ସେମିତି କିଛି ନାହିଁ ଗୋଟେ ଖୁସି ପାଇଁ ପକଉଚି ଆଉ ଜଦି ଗୋଟେ ଭିଡିଓ ଯେମିତି ବୁଲାବୁଲି କରୁଚୁ। ଗୋଟେ ଲାଇଫ୍ ଟାଇମ୍ ମେମୋରି ପାଇଁ ଗୋଟେ ରଖିବା କଥା ଏମିତି ଭିଡ଼ିଓ କରିଚି ଆଉ। ଆଜ୍ଞା। ମେମୋରି ବାଲା ନା ତାପରେ ବାହାରେ ବୁଲାବୁଲି ହେଲେ କିଛିଟା ଯୋଉ ଜାଗା ଏକ୍ସପ୍ଲୋର ହେଇନଥିବ ସେ ଜାଗାକୁ ଏକ୍ସପ୍ଲୋର କରିକି ଏମିତି ସବୁ ଇଏ ଆଉ। ସବୁ। ଆଉ କଣ ସବୁ ନା ଆଉ ସବୁ ଭଲ ଅଛ ଘରେ ସମସ୍ତ ଙ୍କ ଦେହ ଭଲ ଅଛି? ହ୍ୟାଲୋ ହ୍ୟାଲୋ।
କଥା ସୁବୁଚି?
ହୁଁ ଆପଣଙ୍କ କଥା ମୋତେ ସୁବୁଛି ମୋ କଥା? ହ୍ୟାଲୋ ଆପଣ ଶୁଭୁନି ଆପଣଙ୍କ କଥାଟା ଶୁଭୁନି ଏବେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଟ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ତ ହ୍ୟାଲୋ।